କେମତି ଅଛ?
ହ୍ୟାଲୋ।
ହଁ ଭାଉଜ କେମିତି ଅଛ?
ହଁ ଭଲ ଭଲ ଅଛି।
ହଁ କଣ କରୁଥିଲ ଏବେ?
ଏଇଠି ପିଲାଙ୍କୁ ଟିକେ ପଢଉଥିଲି ଆଉ।
ପିଲାମାନେ କେତେଟା ପିଲା କି ତମର?
ଗୋଟେ ପୁଅ ଗୋଟେ ଝିଅ।
ଓହୋ ପୁଅ ଏବେ କୋଉ କ୍ଲାସ ରେ ପଢିଲାଣି?
ନାଇଁ ସେ ଏବେ ଅଙ୍ଗନବାଡି ଯାଉଛି ତିନି ବର୍ଷର ଆଉ।
ଓହୋ ଏ ପୁରା ଛୁଆଟେ ଆଉ ଆଉ ଏ ଝିଅ କୋଉ କ୍ଲାସ ରେ ପଢୁଛି?
ତାର ଚତୁର୍ଥ ହେଇଗଲାଣି ତାକୁ ନ-ନଅ ବର୍ଷ ହେଇଗଲାଣି।
ହଁ ପାଖରେ ସେଇ ସ୍କୁଲ୍ ରେ ପଢୁଛି।
ହଁ ଆମର ଟିକେ ଦୂରରେ ସ୍କୁଲ୍।
ହଉ ତମେ ଏବେ କୋଉଠି ରହୁଛ?
ଏବେ ଆମେ ତ ଧଉଳିରେ ରହୁଛୁ।
ଧଉଳିରେ ଓହୋ ଆଉ ତମେ ଯାଇନ କି ତମେ ଏ ରଜରେ ବାପ ଘରକୁ ଯାଇନ।
ନାଇଁ ରଜରେ ଯାଇନୁ।
ତମ ଘର କୋଉଠି କି ବାପ ଘର?
ଆମ ବାପଘର ସାଢ଼େ ଏ ଯଉଁ ନିମାପଡ଼ା ଲାଇନ ଦଳଭାଣପୁରୁ।
ଓହୋ। ଆଉ ତମେ ଏ ରଜରେ ସିନା ବୁଲିବାକୁ ଯାଇଥାନ୍ତ ପିଲାଙ୍କର ସ୍କୁଲ୍ ଛୁଟି ଥିଲା। ଯାଇଥାନ୍ତ ବୁଲିକି ଆସିଥାନ୍ତ ଆଉ ଆଉ ଏଇ ରଜରେ ପିଠା ପଣା କଣ କରିଥିଲ?
ଉହ୍ ଆମର ଏଇ ଛନା ପିଠା ହୁଏ ଆଉ ପୋଡ଼ ପିଠା।
ହଁ ପୋଡ଼ପିଠା ବି କରିଥିଲ ତାହେଲେ। ହଁ ହୋ ଆଉ ଆଜି ରୋଷେଇ କଣ କରିଥିଲ?
ଆଉ ଘରେ ଭାତ ଡାଲି କରିଥିଲି ଭଜା କରିଥିଲି ଆଉ ମାଛ ଦେଇକି ଯାଇଥିଲେ। ମାଛ ତରକାରୀ କରିଥିଲି ଏ ସବୁ।
ଓହୋ ଆଉ ତମେ ଧଉଳି ଆଉ ଯାଇନ।
ମାନେ ବୁଲିବା ପାଇଁକା।
ହଁ।
ନାଇଁ ରଜରେ ଯାଇଥିଲୁ ବୁଲିବା ପାଇଁକା।
ଓହୋ ରଜରେ ତ ଧଉଳିରେ ମହୋତ୍ସବ ଚାଲିଥିବ ସେତେବେଳେ ଯାଇଥିବ ଆଉ।
ହଁ।
ହୁଁ ଆଉ ଇଏ ଘରେ ଆଜି ପିଲାମାନେ ବସିକି ପଢୁଛନ୍ତି ତାହେଲେ, ତମେ ଟ୍ୟୁସନ କର କି?
ନାଇଁ ନାଇଁ ଆଜି ରଇବାର୍ ତ ଝିଅ ଆଉ ଟିଇସନ ଆଜି ଯାଇନି
ହଁ।
ଆଉ ଏଇଠି ପଢୁଛି ଆଉ ପୁଅ ତ ପଢେଇ ଦଉନି ତାକୁ ଉଁ ହଁ ଖାଲି ବାଡି଼ଆ ବାଡି଼ କରୁଛି ଛୋଟ ନା ସିଏ ବି ଦୁଷ୍ଟ ହଉଛି ଖାଲି।
ହଁ ହଁ ହଁ
ଆଉ ତାକୁ ଟିକେ ଆଖି ଦେଖିଲେ ବାଡିଆ ବାଡି କଲେ ଟିକେ ରହିବ ଥଇ ହେଇକି।
ହଁ ଛୋଟ ଛୁଆ ତ ଦୁଷ୍ଟ ହେବେ ଆଉ
ହଁ।
ଆଉ ଏ ଭାଇ।
ଭାଇ ତ ଏବେ ଯାଇଥିଲି ଭୁବନେଶ୍ୱର ଆସିଲେ ଦିପହରୁ ଯାଇଥିଲେ ଏବେ ଆସିଲେ।
ହଁ ଭାଇ ଆଜି ଆମ ଘରକୁ ବି ଆସିଥିଲେ। ତାପେରେ ସେଇ ସିଏ ଯୋଉ କାମ କରୁଥିଲେ ମୁଁ ବି ସେଇ କାମ କରୁଥିଲି ଯୋଉ ବର୍ଷା ଜଳ ସଂରକ୍ଷଣ କାମ ଯୋଉ ସିଏ ବି ସେଇ କାମ କରନ୍ତି ତାପେରେ ଆମ ସାଙ୍ଗରେ ମିଶିକି ଚାରି ପାଞ୍ଚ ଜଣ ଆମେ ମିଶିକି କରୁ ତ ଆଉ ଭାଇ ତ କରୁଥିଲେ ଆଉ ମୁଁ ତ ସେଥିରୁ ପଳେଇ ଆସିଲି ଅଲଗା କାମରେ ବ୍ୟସ୍ତ ରହିଗଲି ଆଉ ମୁଁ ତ ସେ ସେ କାମ କରୁନି ଭାଇ ଏବେ ସେଇ କାମ କରୁଛନ୍ତି ଭାଇ ତ ଅଲଗା ଚାକିରି କରିକି ବି ସେଇଥିରେ କରୁଛନ୍ତି ଯେତେବେଳେ ଶନିବାର୍ ରବିବାର୍।
ହଁ ସମୟ ପିଳିଲେ ତାଙ୍କୁ ଟିକେ ଯାଉଛନ୍ତି କରିବା ପାଇଁ।
ହଁ ହଁ। ଆଉ ଭାଇ ସେଇ କଥା କହୁଥିଲେ ମୁଁ ଧଉଳିରେ ରହିଥିଲି ମତେ ଭଲ ଲାଗୁଥିଲା ସେତବେଳେ ଧଉଳିରୁ ସବୁ ବୁଦ୍ଧଙ୍କର ମଙ୍କ ମାନେ ଆସନ୍ତି ଟୁରିଷ୍ଟ ମାନେ ଆସନ୍ତି ତାଙ୍କ ସ ତଳେ ସେଇଠି ଭଲ ଲାଗୁଥିଲା ଏ ବେଶୀ ଅଲଗା ଜାଗାରେ ଚାକିରି ଯୋଉ ପାଇଛନ୍ତି ତାଙ୍କୁ ସେଠି ଆଉ ଭଲ ଲାଗୁନି ସେଇଥିପାଇଁ କହୁଥିଲେ ମତେ ଇଚ୍ଛା ହଉନି ଆଉ।
ନାଁ ମାନେ ସେଠି ଗୋଟେ ଠାକୁରଙ୍କ ପାଖରେ ଗୋଟେ ଶାନ୍ତି ଜାଗାଟା ଅଛି। ଯେତେ ତମେ ଟେନସନରେ ଥିଲେ ବି ସେଠିକି ଗଲେ ତମକୁ ମନେ ଶାନ୍ତି ଲାଗେ କିଛି ହେଇନି ପରି ଲାଗେ ମନକୁ
ହଁ ବୁଦ୍ଧଙ୍କ ଜାଗା ବୁଦ୍ଧଙ୍କ ପ୍ଲେସ ଟା ହଉଛି ସେଇଆ ପରା। ସେଠି ରହିଲେ ବି ଭଲ ଲାଗିବ ଆଉ ଆମେ ବି ଆଗରୁ ଯୋଉ ମିଶିକି ଯୋ କାମ କରୁଥିଲୁ ସେଇଠି ଯାଇକି ଆମେ ଭୋଜି ଭାତ ବି
ହଁ ହଁ।
ଭୋଜି ଭାତ କରୁ ସେଠି ପ୍ରଶାନ୍ତ ଭାଇ ଘରିକା ସମସ୍ତେ ଆସନ୍ତି ଆମେ ସମସ୍ତେ ମିଶିକି ସେଇଠି ଭୋଜି କରୁ ଅରୁଆ ଭାତ, ଡାଲମା, ଖଟା, ଖିରି ତାପେରେ ମୋ ମୋହନ ଭାଇ ବି ସେଇ କଥା କୁହନ୍ତି ଆଉଥରେ କେବେ କରିବା? ଆଉ ତ ସମୟ ମିଳୁନି ସମସ୍ତେ ସେଇ ବ୍ୟସ୍ତ ବହଳ ଯି ବନରେ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ପୁରା। ସେଇ କଥା ଆଉ ତମେ ବାରିପଟେ କଣ ଲଗେଇଛ ନା ନାଇଁ?
ନାଇଁ ବାରିରେ ଖାଲି ଫୁଲ ଗଛ ଦି ତିନିଟା ଲଗେଇଛି। ତାପରେ ଲଙ୍କା ଗଛ ଲଗେଇଛି କଲରା ଲଗେଇଛି ଆଉ ଭଣ୍ଡା ଗଛ ଲଗେଇଛି।
ହେ ଏତିକି ଲଗେଇଛ ସେଇ ଜିନିଷ ତ ଘରେ କରିକି କାହାର ଆଉ ମାନେ ଚାରିପଟେ ବାଡ଼ି ରହୁଛି କି?
ଟିକେ ଜାଗା ସିନା ହେଲେ ହବ ଯେତିକି ଜାଗା ସେତ୍ ତିକିରେ ଲାଟିନ ଘର ହେଇଯାଇଛି ପାଣି ଟାଙ୍କି ଟା ହେଇଯାଇଛି। ଆଉ ଗୋଟେ କୁଣ୍ଡ ଥୁଆ ହେଇଯାଇଛି ଘର ହେଇଯାଇଛି ଅଳ୍ପ। ଆଉ ଯୋଉ ଅଳ୍ପ ଟିକେ ଜାଗା ଅଛି ସେଇଥିରେ ଟିକେ ଲଗେଇଛି। ଆଉ ଯୋଉ ଜାଗା ଅଛି ସାଡେ ଟିକେ ମାନେ ସେଇ ଉପରକୁ ପାହାଡ ଆଡେ ଟିକେ ହେଲେ ସେଠି ଷଣ୍ଡ ଗାଈଗୋରୁ ରଖୁନାହାନ୍ତି ସବୁ ଭାଙ୍ଗି ଭୁଙ୍ଗି ଚକଟା ଚକଟି କରି ଆଣ୍ଠିଏ କରଦଉଛନ୍ତି ଆଉ ଏପଟେ ଟିକେ ଘର ପା ଖରେ ଟିକେ ବାରିଟା ଯୋଉ ରହୁଛି ସେଠି ଟିକେ ଆଖି ଉପରେ ରହୁଛି ବୋଲି ସେ ଆସୁ ଆସୁ ଆମେ ଉଡିଆ ଉଡି କରିଦଉଛୁ।
ହଁ ହଁ ତାପେରେ ତମର ସେଇପଟେ ବି ଗାଁ ଭଳିଆ ଜାଗା ଟା ନା ସେଇଥିପାଇଁ ଗାଈ ଗୋରୁ ସେପଟେ ବି ରହୁ ଛନ୍ତି ସେଇଥିପାଇଁ ଫସଲ ଜମି ଫୋମୀ ନଷ୍ଟ କରିଦଉଥିବେ ଆଉ।
ହଁ ହଁ ପ୍ରବଳ ଯାଇକିରି ଷଣ୍ଡ। ଷଣ୍ଡକୁ ଗାଈ ବି ଆମ ଗାଁ ରେ ରଖିଛନ୍ତି ତିନି ଚାରି ଜଣ ରଖିଛନ୍ତି ଛେଳି ରଖିଛନ୍ତି। ସେଇଆ ହୁଁ।
ହଁ ସେତିକି ବଳେ ସେଇ କଥା ଭା ମୁଁ ମୋହନ ଭାଇଙ୍କୁ ସେଇ କଥା କହୁଥିଲି ତମେ ଆ କୋଉଠୁ ଆଣୁଛ ସେ ପଣସ? ଆଉ ଇଏ ନା ସବୁ ଆମର ସେଇ ବାରିପଟେ କେତେବେଳେ ଲଗା ହୁଏ ଶାଗ ଫାଗ ସେତେବେଳେ ଆଣିକି ମୁଁ ଇଏ କରେ ଆଉ ନହେଲେ ଆମର ଅଛି ଧଉଳି ପାଖରେ ଯୋଉ ଅଛି ସେଇଟା କେତେବେଳେ କେମିତି ଯାହା ଆମ୍ବ ହୁଏ ପଣସ ହୁଏ ସେତେବେଳେ ଆଣିକି ଇଏ କରିବା କ
ହୁଁ ହଁ।
ଆଉ ରାତିରେ ଆଜି କଣ ହବ ଖାଇବା?
ଭାଇ ତ ଖାଇ ନାହାନ୍ତି ତାଙ୍କ ପାଇଁ ଖାଇଆ ଥୁଆ ହେଇଚି ଯାହା କରିଥିଲି। ଆଉ ଭାଇ ରାତିରେ କହିବେ ମୁଁ ଭାତ ଖାଇବିନି ରୁଟି ଖାଇବି। ସେଥିପାଇଁ ମୁଁ ତାଙ୍କୁ ଅପେକ୍ଷା କରିଥିଲି ମୁଁ କହିଲି ଆସନ୍ତୁ ସେ କଣ କହୁଚନ୍ତି। ରୁଟି ଖାଇବେ କି ଭାତ ଖାଇବେ ଯାହା କହିବେ ସେଇଆ ହବ ଖାଇଆ।
ହଁ ହୋ ଭାଇ ଆଜି କୋଉଠି ଖାଇକି ଆସିଛନ୍ତି କି?
ଯାଇଥିଲେ ତ ଭୁବନେଶ୍ୱରରେ ସିଆଡେ ଥିଲେ ଏବେ ଆସିଲେ ଖାଇ ନଥିବେ?
ହଁ ସେ କୋଉଠି ଖାଇ ଦେଇଥିବେ ଆଉ ତାପରେ ଆଜି ରାତିରେ ସେଇ ରୁଟି ରୁଟି ତାହେଲେ କରିବ ରୁଟି ଆଉ ମାଛ ତରକାରୀ ଅଛି ସେଇଆକୁ ଖାଇକି ଇଏ କରିଦବ ଆଉ।
ହଁ।
ଉଁ ପିଲାଙ୍କର ତ ସ୍କୁଲ ଖୋଲିଗଲାଣି ଏବେ ସକାଳୁଆ ସ୍କୁଲ ଅଛି ନା ତାଙ୍କର ସେଇ ଦଶଟାରୁ?
ଦଶଟା ବେଳେ କରିସାରିଲାଣି ତାହେଲେ ଗମେଣ୍ଟ।
ହଁ। ସେ ରଜ ପରଠାରୁ ସ୍କୁଲ ଖୋଲିଲା ଯୋଉ ଦି ଦନି ଖଣ୍ଡେ ସକାଳୁଆ ହେଲା।
ହଁ।
ସକାଳୁଆ ହେଲା ତାପରେ ଯାଇକି ଦଶଟା ବେଳୁଆ।
ହଁ ହଁ ହୁଁ। ତାହେଲେ ତମେ ସକାଳୁ ତାହେଲେ ଜଲ୍ ଯଦି ଉଠି ଯାଉଥିବ ଘର କାମ ବୋହୁତ ରହୁଥିବ ସକାଳୁ ଜଲଦି ଉଠି ଯାଉ ଆଉ ଘରେ ମାନେ ସେଇଠି ଶାଶୁ ଶ୍ୱଶୁର ରହୁଛନ୍ତି ନା?
ମୋ ଶାଶୁ ମରିଯାଇଛନ୍ତି, ତିନି ବର୍ଷ ହେଲାଣି କ୍ୟାନସର ହେଇଥିଲା। ଆଉ ବେଷ୍ଟ କ୍ୟାନସର ହେଇଥିଲା ମରିଗଲେ। ଛଅ ବର୍ଷ ବଞ୍ଚିଲା ଆଉ କେତେ ବର୍ଷ ବଞ୍ଚିବେ।
ହଁ କ୍ୟାନସର ଗୋଟ ଗୋଟେ ରୋଗ ସେମିତି ଆଉ ମାନେ ଯଦି ତାକୁ ଫାଷ୍ଟ ଷ୍ଟେଜରୁ ଯଦି ଦେଖେଇଦବ ତାହେଲେ ଭଲରେ ଇଏ ହେଇଯିବ ନହେଲେ
ସେଇଲେ। ସେ ଜାଗା ଟା ମାନେ କୁଣ୍ଡେଇ ହେଇ ଆମ୍ ବୋଉ ସେ ଜାଗା ଟାକୁ ଖଣ୍ଡିଆ କରିଦ ଖଣ୍ଡିଆ ହେଇଗଲା ପରେ ସେ ନସା ଦେଲା ସେତେବେଳକୁ କହିଲେ। ଆଉ ନେଇକରି ଟେଷ୍ଟ କଲା ସବୁ କ୍ୟାନସର ବାହାରିଲା ତାପରେ ନେଇକରି ସେ ଅପରେସନ ହେଲା କଟକରେ। ବଡ ମେଡିକାଲ ରେ ଅପରେସନ ହେଇ କି ସେଠି ରହିଲେ ସାତ ଆଠ ଦିନ ଆଉ ଆସିଲେ ଆଉ ସିଏ ବର୍ଷେ ନା ଦି ବର୍ଷ ଗ୍ୟାରେଣ୍ଟି ଦେଲେ। ତଥାପି ବି ଆମ ବୋଉ ଛଅ ବର୍ଷ ବଞ୍ଚିଲେ, ଛଅ ବର୍ଷ ପରେ ସେଏ ରୋଗ ପୁଣି ବାହାରିଲା। ତାପରେ ଆଉ ବାହାରିଲାନି ସେ ଛଅ ବର୍ଷ ପରେ ଧୀରେ ଧୀରେ ଧୀରେ ଧୀରେ ସେଠୁ ରହି ରହି ଗଲେ ଆଉ। ଖାଲି ଦିଅ ମୁଣ୍ଡ ଖାଲି ମାନେ ସରିଲା ପରିକା ଲାଗିଲା କୁଣ୍ଡେଇ କା ହେଲା ଏମିତି ହେଇକରି ତାପରେ କେମ ମ ଦିଆହଲା ଦିଟା କେମ ପରେ ଚାଲିଗଲେ।
ହୁଁ ହୁଁ ହୁଁ ଆଉ ଏବେ ଶ୍ୱଶୁର ନିଜ ହାତ ନିଜେ ମାନେ ସବୁ କାମ କରିପାରୁଚନ୍ତି। ଖାଲି ତାଙ୍କୁ ଟିକେ ଖାଲି ଜଗିବା କଥା ଆଉ ମାନେ ଖାଇବା ପିଇବା ରୋଷେଇ କରିକି ଦେଲେ ସି ଇଏ କରୁଥିବ ଆଉ ସିଏ କଣ ମାନେ ବାଡିର କାମ ଫାମ କରନ୍ତି ଏମତି ଚାଷ ଫାସ କରନ୍ତି ସିଏ?
ନାଇଁ ଚାଷ କରନ୍ତିନି ଏମିତି ଅଳ୍ପ ଟିକେ ମାନେ ବାରିଘରେ ଯାହା ଟିକେ ସେ ସେଇ ଠୁକୁରା ଠୁକୁରି କାମଟି ହି କରନ୍ତି।
ହଁ ଆଉ ତମର ଚାଷ ଫାସ ଜମି ହରିକା ଅଛି ନା ନାଇଁ?
ନାଏ ଆମର ଚାଷ ଚାଷ ଜମି ନାହିଁ।
ଓ ଖାଲି ବାରିପଟେ ଯାହା ଯେତିକି ଅଛି ଜାଗାରେ ସେତିକି ଚଳିବା କଥା ଆଉ ଆଉ ଘର କେତ୍ କେତେ ବଖରା କି ତମର?
ଆଉ ଇଏ ତ ଦି ଭାଇ ଦି ଭାଇ ର ଜଣଙ୍କର ବଖରା ଏ ଲେଖା ଘର। ତାଙ୍କର ବଖରାଏ ଆଉ ଆମର ବଖରାଏ।
ଆଉ ଗୋଟେ ଭାଇ ବି ଅଛନ୍ତି ତାଙ୍କର ଆଛା ସେ ବାହା ହେଇ ସାରିଲେଣି।
ତାଙ୍କର ଦିଟା ଝିଅ ଆଉ ମୋର ତ ଗୋଟେ ପୁଅ ଗୋଟେ ଝିଅ ଆଉ।
ଓହୋ ତାହେଲେ ଦି ଭାଇ ଆଉ। ଦି ଭାଇ ରହିଛନ୍ତି ତାହେଲେ ଓହୋ।
ଆଉ ସେପଟେ ସେପଟେ ଅଛି। ଚି ଜାଗା ଟିକେ ସେପଟେ ଯୋଉ ଜାଗା ଅଛି ଦି ବୋଖରା ଚାଳ।
ହୁଁ।
ଚାଳଘର।
ଓ ଚାଳ ଘର ବି ଅଛି ଆଉ ଇଏ କୋଠା ଘର ବି ଅଛି ତାହେଲେ।
ହଁ ଚାଳ ଘର ବଖରାଏ ତାର ବଖରାଏ ମୋର ବଖରାଏ। ଆଉ ଏପଟେ ମୋର ଛାତଘର ବଖରାଏ ତାର ବି ଛାତଘର ବଖରାଏ ସେତିକି ଆଉ।
ହଁ ତାହେଲେ ମାନେ କୋଠା ଘର ପାଖକୁ ଲାଗିକି ଚାଳଘର।
ନାଇଁ ନାଇଁ ଦୂରରେ ଟିକେ ମାନେ ରାସ୍ତାର ଏପଟେ ସେପଟେ।
ଓହୋ ଯେତେବେଳେ ଫାଷ୍ଟ ଚାଳ ଘରେ ରହୁଥିଲ। ତାପରେ ଘର ଏପଟେ କରିଦେଇକି ପଳେଇ ଆସିଲି ଚାଳ ଘରେ ସେପଟେ। ସେପଟେ କଣ ଗାଈ ଗୋରୁ ରଖିଛ ନା କଣ ଗାଈ ଗୋରୁ ଅଛନ୍ତି।
ନାଇଁ ନାଇଁ ଗାଈ ଗୋରୁ ନାହାନ୍ତି ରଖିଥିଲେ ଯେ ହଁ ଗାଈ ଆଗରୁ ଥିଲେ। ହେଲେ ଗାଈର କଣ ଅସୁବିଧା ହେଲା ସେ ସେଇ ଘରେ ଖୁଣ୍ଟରେ ମରିଗଲା ତ ସେଇଦିନଠୁ ଆଉ ରଖିଲେନି।
ଓହୋ। ଗାଈ ବା ମରିଗଲେ ଭଲ ନୁହେଁ ସେ ଅ ହ ଆଉ ସେପଟେ ଚାଳ ଘରେ ଆଉ କେହି ସେପଟେ ରହୁନାହାନ୍ତି।
ନାଇଁ ସେପଟେ ରୋଷେଇ ବାସ ହଉଛି ଆଉ ହାଣ୍ଡି କୁଣ୍ଡି ରହୁଛି ରୋଷେଇ ଘର ତ ସେଇଟା ଆଉ ରୋଷେଇ ବାସ ହେଇକି ସେପଟେ ଖିଆପିଆ କରି ଦେଇକି ଏ ଘରୁ ଛାତ ଘରକୁ ଆସୁଛୁ।
ମାନେ ଆଗ ସେପଟେ ରୋଷେଇ କରିଦଉଛ ତାପରେ ଶୋଇବାକୁ ଆସିଲା ବେଳକୁ କି ମାନେ କଣ କାମ ଥିବ। ଆସିଲା ବେଳକୁ ଏପଟେ ଆସିକି ରହୁଛ।
ହଁ ହଁ।
ତାପରେ ସେପଟେ ଖାଲି ରୋଷେଇ ଜିନିଷ ସବୁ ଥୁଆ ହେଇଛି।
ହଁ ହଁ।
ଖଟ ଫଟ ହରିକା।
ନାଇଁ ନାଇଁ ଆମର ସେଗୁଡା କିଛି ନାହିଁ ବି।
କୋଠା ଘରେ ବି କିଛି ରଖିନ।
ହଁ ରଖିଛୁ ଯୋଉ ଖଟ ଫଟ କହୁଛ ଆମର ସେଗୁଡା କିଛି ନାହିଁ ଘର ତ ଛୋଟ ଛୋଟ ବ ଖରା ନା ଆଉ ସେ ଜିନିଷ ଯଦି ଆମେ କିଣିକି ଆଣିବୁ ରଖିବୁ କୋଉଠି। ସେ ଘର ପୁରା କଭର କରିଦବ।
ହୁଁ ହୁଁ ହଁ ଦି ବଖରା ଘର ଏପଟେ ତମର ପାଇଁ ଗୋଟେ ଅଛି ତାପରେ ଆର ଭାଇଙ୍କ
ହଁ ହୁଁ ମାନେ କିଣିବା ପାଇଁ ଇଏ କହୁଛନ୍ତି ଆମେ ମନା କରୁଛୁ। ଜିନିଷ କିଣିକି ଆଇଁଲେ ରଖିବୁ କୋଉଠି ଘର ଦ୍ବାର ସିନା କଲେ ରଖିବୁ।
ହଁ କିନ୍ତୁ ଘର ଯୋଉ ବଖରା ବଖରେ ସାଇଡି ରେ ଅଛି ତା ଚାରିପଟେ ଆଉ ଜାଗା ଅଛି ତ?
ନାଇଁ ନାଇଁ ସବୁ ମାନେ ଅନ୍ୟ ଲୋକ ପୁରା କଭର କରିକି ଅଛନ୍ତି।
ମାନେ ସେଇଟା ଗଭର୍ଣମେଣ୍ଟ ର ଜାଗା ନୁହେଁ।
ନାଇଁ ତାଙ୍କର ନିଜ୍‌ ମାଇଲି ଜାଗା ସବୁ। ଆମ ଘରକୁ ଲାଗି ଆଉ ଜଣଙ୍କର ଘର ତାଙ୍କ ଘରକୁ ଲାଗି ଆଉ ଜଣଙ୍କ ଘର। ମାନେ ଜାଗା ହିଁ, ନାହିଁ ପୁରା ସଟେଜେ।
ଓହୋ! ବୁଝି ହେଲା ତା, ହେଲେ ଗାଁରେ ତ ଏମିତି ଜାଗା ଲାଗି ଲାଗି ତ ନଥାଏ ଛଡା ଛଡା ହେଇକି ଥାଏ। ଆଉ, ସମସ୍ତ ଯେହେତୁ ପୂର୍ବ ଇଏ ରୁ ରହି ଆସିଲେଣି, ସେଇଥିପାଇଁ ସମସ୍ତେ ଏମିତି ଯା, ଜବରଦଖଲ ଟାଇ ପ୍ ରହିଯାଇ ଚନ୍ତି ବୋଧ ଆଉ। ଆଉ, ତାହେଲେ ଆଉ ଜାଗା ନାହିଁ। ତାହେଲେ, ଯଦି ତମର ସେଇ ବାରିପଟକୁ ଯଦି ତମେ ଇଏ କରିକି ସି ଏଇପଟେ ଯଦି ଘର କରିବ! ପର ମୁହୂର୍ତ୍ତରେ, ସେତେବେଳକୁ ଯଦି ହବ ହବ ଆଉ।
ହଁ, ସେଇ ଚାଳ ଘର ଯୋଉ ଅଛି। ସେଇଆାକୁ ଭାଙ୍ଗିକି କରିବାକୁ ଅଛି ଆଉ।